ହ୍ୟାଲୋ ଭୟସ ଆସୁଛି ହଁ। କୁହ।
କନ୍ କରୁଛ?
ବସିଛି ଆଡେ ଆଉ ଗରମ ଲାଗୁଛୁ ବସିଛି ପଦାରେ ଆସ୍
ଆ ମୁ ରହୁଚି।
କଣ କହିଲ?
ଗରମ ହଉଚି?
ହଁ ହଉଛି ତ ଆଜି ବର୍ଷା ହେଇଥିଲା ତ କେତେ ହାଲକା ଗରମ ହଉଛି।
ବ୍ୟବସ୍ଥା ହେଇଥିଲା।
ଆଁ।
ବର୍ଷା ହେଇଥିଲା।
ଶୁଭୁନି।
ବର୍ଷା ହେଇଥିଲା।
ହଉଥିଲା ଦିନରେ ଟିକେ ନାକୁ ଅଳ୍ପ ହାଲକା।
ଆରେ।
ହଁ ହେନ୍ତି ଟିକେ ନାକୁ ହେଇଥିଲା ଏତେ ଜୋର ବି ନାଇ।
ମୁଁ ତ ଦେଖିନି କେତେବେଳେ ହେଇଥିଲା।
ଅଳ୍ପ ହେଇଥିଲା ପା ଟିକେ ନାକୁ ମାତ୍ର ଦି ତିନି ମିନିଟ୍ ପାଇଁ।
ଦି ତିନି ମିନିଟ ପାଇଁ କେତେବେଳେ ହେଲା ମୁଁ ଟିକେ ବର୍ଷାକୁ ଯୁରି ଗଲିଣି।
ଓ ହଁ କେତେବେଳେ ବିଜି ଥିବ କୁଆଡେ।
ଝୁରୁଥିଲି।
ଆଚ୍ଛା କାହିଁକି ଏତେ ବର୍ଷାକୁ ଝୁରୁଚ।
ଗର ଗରମ ଲାଗୁଛି ନା ବର୍ଷାକୁ ହି ଝୁରିଆ କଥା।
ଆଚ୍ଛା ଆଚ୍ଛା।
ଗଛ ଯଦି ଆଉ ତମ ଆଡେ ହଲୁଛି ଗଛ।
ନା ନା ହଲୁନି ପବନ ବିଲକୁଲ ନାଇ।
ହଲେଇବ ବସିକି ଗଛ ସବୁ।
ଗଛ ମୁଁ ହଲେଇ ବି ମୁଁ ପବନ ରେ ଆଉ।
ହଁ।
ଆଉ କଣ ତୁମେ ସିନା ତୁମେ ଚଢିକିନା ହେଲେ ହଲେଇ ଦଉନ ମୁଁ ପବନ ଟେ ଖାଆନ୍ତି। କୁଆଡ଼େ ଦେଲା କାଇଁ ଆମ ଆଡ଼େ ତ ଦଉନି।
ଏବେ ପବନ ଦେଲା।
ଦଉନି ଆମ ଆଡେ ତୁମ ଆଡେ ଦଉଛି ଭଲ ପବନ ବୋଧେ ଆଉ।
ଛାତ ଉପରେ ଆମର।
ଓ ହୋ। ଆଜି ବର୍ଷା ହେଲା ବେଳେ କଉଠିଥିଲ କି ବର୍ଷା ଦେଖିପାଇଲନି ହେଲା ବେଳେ?
ମୁଁ ଦେଖିନି ବର୍ଷା।
ଓହୋ ହୋଇ ସାଢ଼େ ବାର ଟା ବେଳେ ହଉଥିଲା ବା।
ମୁଁଁ ଦେଖିନି ବର୍ଷା।
ହୁଁ ହୁଁ ଆଉ ଟିକେ ନାକୁ ହେଲା ନା ସେଥିପାଇଁ ଜଣା ପଡୁ ନଥିବ। ଝିପି ଝିପି ହେଇ ଛାଡିଗଲା।
ହୁଁ। ବର୍ଷା ଆ।
ସନ୍ଧ୍ୟାବେଳେ କଣ ଖିଆହେଇଥିଲା?
ହୁଁ ହୁଁ ହୁଁ। ଚା ବିସ୍କୁଟ।
ଚାହା ବିସ୍କୁଟ। ଆଁ କିଛି ଖାଇନୁ ଆଉ ଯାଇଥିଲୁ ଏବେ ଭାଇକି ଆଣିବାକୁ ସେ ଯାଇଥିଲା ଭିତରକନିକା ଆସ ଆସିଲା ବସରେ ଅଟୋ ଯାଇଥିଲି ତାକୁ ଆଣିବାକୁ ଆଣିକି ବ ବଜାରରେ ଏମିତି ବୁଲି ବୁଲି ଆସିକିନା ଏବେ ଆସିଲି ଘରକୁ ଆଉ।
ନାଇ ଏଇ କଉଦିନ
ହାଁ।
ଭିତରକନିକା ରେ କଣ ଯାଉଛ।
ଭିତରକନିକା କୁମ୍ଭୀର ଅଛି ସେ ଯାଇଥିଲା ଗାଧେଇବାକୁ ଆଉ ଗୋଟେ
ଭିତରକନିକା ରେ କିଛି ନାଇ ଥଣ୍ଡା ପାଗ ହେଇଚି କୁମ୍ଭୀର ନାଇ।
ଆରେ ପ୍ରବଳ କୁମ୍ଭୀର ସେ ଗାଧଉଥିଲା କହିଲା ପ୍ରବଳ କୁମ୍ଭୀର ଯଦି ଗୋଡ ପୁରେଇବୁ କାମୁଡି ଦେବେ।
ସତରେ।
ହଁ ସେ କହିଲା ବାଡ ଦିଆଯାଇଛି ଦିଟା ସେପଟ ସାଇଡ ରେ ଗାଧୋଇଲେ କୁମ୍ଭୀର ଏପଟ ସାଇଡ ରେ ଗାଧ ଇଲେ ମଣିଷ ଗାଧବା ପାଇଁ ହେଇ ଯାଇଛି ତ ସେ ସେପଟକୁ ଯେତେ ବୁଲିବାକୁ ଥିଲେ କୁମ୍ଭୀର ଗୁଡ଼ାକ ପ୍ରବଳ ଥିଲା ଦେଖିଲା। ପାଣି ଭିତରେ ଖାଲି ଆଖି ଦେଖୁ ଆଖି ଦିଶୁଛି।
ହ ମତ ମୁଁ ଦେଖି ଥାନ୍ତି ଫଟୋ ଫଟ ଉଠେଇକି ଆଣିଲନି।
ଫଟୋ ଭିଡିଓ ତା ପାଖରେ ନା କଣ ମୋ ପାଖରେ।
ଫଟ ଟା ସେଣ୍ଡ କରିବେ କହିବ।
ପଚାରିବାକୁ ପଡିବ ସେ ଉଠେଇ ଥିବ ଉଠେଇଛି କି ନ ଉଠେଇଛି ସେ ଜାଣିଥିବ।
ହଁ ଆଉ ମୁଁ ଭିତରକନିକା ଯାଇଥିଲି କିନ୍ତୁ ଗୋଟେ ବି କୁମ୍ଭୀର ଦେଖିପାରଲିନି।
ଆଚ୍ଛା
ଟୋଟାଲି ଆଉ ଯୋଉ ଯୋଉ କୁମ୍ଭୀର ଗୁଡାକ ମାନେ ଇଏ ର। ଅଛି କୋଉଠି କହିଲ କାନ୍ଥ ଭିତରେ ଯୋଉ କୁମ୍ଭୀର ଗୁଡା ଭିତରେ ଅଛି ଯୋଉ - ଗୋଟିକିଆ କୁମ୍ଭୀର ଗୋଟେ ଯୋଉ କେଦ କରି ଯୋଉ କୁମ୍ଭୀର ଗୁଡା ରଖିଛନ୍ତି। କୁମ୍ଭୀର ତା ଭିତରେ ସେଇଠିରେ ପାଞ୍ଚଟା ହିଁ ଦେଖିପାରିଲିି। ମୁଁ କହିଲି ପାଞ୍ଚଟା ପୁଣି ସେମ୍ କୁମ୍ଭୀର। ଗୋଟିଏ ପ୍ରକାରିଆ କୁମ୍ଭୀର ପାଞ୍ଚଟା ହିଁ ଅଛନ୍ତି।
ହୁଁ ହୁଁ।
ମୁଁ କହିଲି ତାଠୁ ବେଷ୍ଟ ଆମ ନନ୍ଦନକାନରେ ଅଧିକ କୁମ୍ଭୀର ଅଛନ୍ତି।
ଆଉ ନନ୍ଦନକାନନରେ ପ୍ରବଳ।
ହଁ ସେ ଚଳିଲା ବେଳେ ପାଞ୍ଚଟା କୁମ୍ଭୀର ଆଉ ସେଥିରେ ହେଲେ ପାଞ୍ଚଟା। ହଁ ମୁଁ ପାଞ୍ଚଟା କୁମ୍ଭୀର ବି ଦେଖିପାରଲିି ଭିତରକୁ ତ ଛାଡିଲେନି। ନା ନା ନା ନା ନାଇଁ ନାଇଁ ଭିତରକନୀକା ଯେତେବେଳ ଯାଇଥିଲି ପାଞ୍ଚଟା ହିଁ କୁମ୍ଭୀର ତାପରେ ସେତେବେଳେ କୁହୁଡି ପଡିଥିଲା ସକାଳୁ ସକାଳୁ ଯାଇଥିଲି କୁହୁଡି ପଡିଥିଲା ଆଉ ତ ଛାଡିଲେନି ସବୁ ଭିତରକୁ
ଓ ମୁ କହିଲ ଭିତର କନିକ ଯେତେ ଘରେ ଘରେ କୁମ୍ଭୀର
ମୁଁ ଦେଖି ପାଇାଇିଲ।
ଉଁ ଭିତର କଣିକ ଘରେ ଘରେ କୋମିର
ମୁଁ ତାଠୁ ବେଷ୍ଟ ମୁଁ କହିଲି ନନ୍ଦନକାନନ ଆ ନନ୍ଦନକାନନଖିଦି ଆି ଗମ୍ଭୀର।
ତ ତମ ନନ୍ଦନକାନନ କେତେ ଅଛି?
ହଁ ଦୋକାନରେ ବହୁତ କୁମ୍ଭୀର ଅଛି ଡିାଇନ କୁମ୍ଭୀର ସବୁ ଡିାଇନ ଡିାଇନ କୁମ୍ଭୀର।
କେମିତି ଡିଜାଇନ ମାନେ କଣ କେମ?
କ ମୁହ ଲମ୍ବା କ ଦେହ ଲମ୍ବା ମୁଁ ଜାଣି ଏତିକି ଖାଲି ମୁହଁ ଲମ୍ବ ଲବା ଗୋଟେ ଜାଣିଛି ଆଉ ଗୋଟେ ଦେହ ଲବା ଗୋଟେ ଦେଖିଛି ବୁଢା କୁମ୍ଭୀର ଟା ଆଉ ଆଉ ବୁଢା କୁମ୍ୀର କି ସେ ମୁଁ ଜାଣିନି ସେ କୁମ୍ଭୀର ତ କୁମ୍ଭୀର ଆଉ କୁମ୍ଭୀର ପାଖକୁ ଗଲେ ଖାଇଦେବେ।
ଗୋଟେ କୁମ୍ଭୀର ଦେଖିଛି ଲମ୍ବା ମୁହଁ ବଲା ଲମ୍ବା ମୁହଁ ତାର ଗୋଟେ ଶିଲା କୁମ୍ଭୀର।
ତମକୁ ସେ ଖାଇଲେ କେତେଦିନ ଖ ଆଉ?
ଉଁ ସେ ପେଟ ନା ଥର ଗାଡିଆ ସେ ଗୋଟେ ଥରରେ ଖାଇଦବ।
ଥରଗେରେ ଖାଇଦବ। ହଁ ଗିଳି ଦେେଲେ ତ ମୁଁ ମରିଯିବି ଆଉ।
କାଇ ପେଟରେ ତ ଯଇକିନ ଫୁଟବଲ ଖେଳିବ।
ଦରକାର ନାହିଁ ମୁଁ ତାକୁ ଦେଖିଲେ ହିଁ ମରିଯିବି। ପାଖରେ ଦେଖିଲେ ବି ମରିଯିବି।
ତାହେଲେ କୋଉଦିନ ଗୋଟେ କିମଭିର କିମଭିର ଗୋଟେ ଧରିକି ଆଣି ଫୋପାଡି ଦେବି ଉପରକୁ ଆଉ।
ହେ ଆଉ ମୁଁ ଏକାଥରେ ମରିଯିବି ଆଉ କୁମ୍ଭୀର ଖାଇବ ମତେ ପାଖରେଖ ଦେ କହ ମୁଁ ମାରିଥାନ୍ତି ସେ ମରିଗଲା।
ସେ ଯୋଉ କୁମ୍ବୀର ପୋଖରୀ ନାହୀ ତାର ଭିତରେ ଛାଡି ଦେଇକି ଟେକିିନି ନା।
ଏତେ ନିଷ୍ଠୁର ଏତେ ନିଷ୍ଠୁର।
ଆଁ
ଏତେ ନିଷ୍ଠୁର।
ସୁବୁନି।
ଏତେ ନିଷ୍ଠୁର।
ନା ନା ନା ଏ ମଜାରେ କହୁଛୁ ନା କଣ ସତରେ ନେଇ ଯାଉଛ।
ହୁ। ମରିଗଲେ ପୁରୀ ତରକାରୀ ହବନି ବା।
ଓହୋ ହଉ ଯାହାବି ହଉ ମିଳିବ ତ ଖାଇବାକୁ।
ହ ହବନି।
ଫୁରି ତରକାରି ନହଉ ଅ ଅରୁଆ ଭାତ ଡାଲମା ତ ମିଳିବ।
କୁମ୍ଭୀର ଖାଇଲେ କୁମ୍ଭୀର ଖାଇଲେ ମୋର ଗୋଟେ ହାଡଟେ ବି ମିଳିବନି।
ନାଇଁ ନାଇଁ କୁମ୍ଭୀର ର ଏତେବି ଇଏ ନାହିଁ ଯେ ସେ ହାଡ ଖାଇଦବ। ହାଡ ଖାଇଲା ବାଲା କେବଳ ହାଡକୁ ଖାଇଲା ବାଲା କେବଳ ଜଣେ ଅଛି ସେ ହଉଛି ସି ସିହ ଆଉ ନଲେଖି ଖାଇପାରିବନି।
ସିଂହ ହାଡ ଖାଏ।
ତାର ପାୱାର ଅଧିକ ତା ଦାନ୍ତରେ।
ସିଂହ ଭଳିଆ ଦାନ୍ତ କରିବା କଥା।
ହୁଁ।
ସିଂହ ଭଳିଆ ଦାନ୍ତ କରିବା କଥା।
ହୁଁ।
ଟା କିଏ?
ଜଙ୍ଗଲ ରାଜା ହଉଛି ବା ମୁଁ।
ଜଙ୍ଗଲ ରାଣୀ ବା ମୁଁ।
ଆଁ।
ଜଙ୍ଗଲର ରାଣି ବା ମୁଁ।
ହ ଆମେ ଭେଟ କୋଉଦିନ ହବା? ଆଁ।
ଆଁ।
ଭେଟ ତାହେଲେ କୋଉଦିନ ହବା ରାଣୀ ସହ?
ଏଇଟା ତ ଅ ରାଜା ଜାଣିଥିବ।
ଆଛା ହଉ ତାହେଲେ ଗୋଟେ କୋଉଦିନ ଗୋଟେ ହରିଣ ମାଇଲେ ଡାକା ହବ ଭୁଜି କି।
ନାଇଁ।
ଆଁ।
ହଁ।
ଉହିଁ କଉ ଲେଗ୍ ପିସ ଖାଇବ ନା କଣ?
ନା ନା ମୁଁ ଲେକ୍ ପିସ୍ ଖାଇବିନି।
ଆଉ କଣ ଖାଇବା କଲିଜା? ଓହ। ତମର ଜୟ ଗୁରୁ ବାଲା।
ଏବେ କ ହବା।
ଆଁ।
ନେଲେ କ ହବ?
ଆଇଂଶ ଛାଡ଼ିଦେବ?
ଖାଇବା ଆମେ ଯା ତକ ରେ ଲେଖା ନାହିଁ ଖାଇବା ଆମେ ଆଇଁଷ।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
ପାରା ମାନଙ୍କୁ ରାତିରେ ଦେଖାଯାଏନି।
ଉୁଁ।
ପାରା କୁ ରାତିରେ ଦେଖାଯାଏନି ନା?
କିଏ କଇଲା?
ହଁ ଦେଖାଯାଏନି ବା ବାଡ଼ି ରେ ପଶଚ଼ନ୍ତି ବାରା ଗୁଡ଼ା।
ଉୁଁ ହୁଁ ତାଙ୍କୁ ରଖ ବେ ସେ ରାତିରେ ବୁ
ନାଇଁ ଦେଖାଯାଏନି।
ଓ ଅ ଆମ ଘର ପିଟି ପାଟି ହେଇଚ଼ି।
ହଁ ଦେଖାଯାଏ ନା ତାଙ୍କୁ ସେ ହଜିଯାଆନ୍ତି ଆ ସନ୍ଧ୍ୟା ୟା ଟିକେ ଛଅଟା ନେରେ ପେଚ଼ାକୁ।
ପେଚ଼ା ନା ଚ଼େପା?
ଆଃ ପେଚା। ତାକୁ ଦିନରେ ଦେଖାଯାଏନି ରାତିରେ ଦେଖାଯାଏ। ଯାନି।
ଚେପା କଅଣ ପେଚା କଅଣ?
ଏଇ ପେଚା ହଉଚ଼ି ପେଚାକୁ ରା ଦିନରେ ଦେଖାଯାଏନି ରାତିରେ ଦେଖାଯାଏ।
ଆଚ୍ଛା ଆଚ୍ଛା ତୁମେ କେତେବେଳେ ଦେଖା ଯାଅ ତୁମକୁ ତୁମକୁ ଦେଖା ଯାଉଚି କେତେବେଳେ?
ମତେ ରାତିରେ ଦେଖାଯାଏନି ଦିନରେ ଦେଖାଯାଏ।
ଓହୋ। ଅନ୍ଧାର କଣା।
ଅଁ ହ।
ଆଉ ଘରେ ସବୁ କଣ କରୁଛନ୍ତି?
ବାବା ଏଇଠି ଅଛନ୍ତି ପାଖରେ ଆଉ ମାମା ତ ତଳେ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା ରୋଷେଇ ତାହେଲେ ଚାଲଚ଼ି?
ରାତି ପାଇଁ ରୋଷେଇ ଚାଲିଛି ନା କଣ?
ତମର ରୋଷେଇ ହେଲାଣି କି ନାଇଁ? ତମର ରୋଷେଇ ହେଲାଣି କି ନାଇଁ? ତମର ରୋଷେଇ ହେଲାଣି କି ନାଇଁ?
ମୁଁ ଇଆଡେ ଛାତ ଉପରେ ଆଉ।
ତମେ ରୁଷଲି କରୁ ନ?
ମୁଁ କଣ ରୋଷେଇ କରିବି।
କରିବ ନା ଆଉ ସମତେ ଆଉ
ମୁଁ କାଇଁ ରୋଷେଇ କରିବି ମୁଁ କରିବିନି ମତେ ରୋଷେଇ ଆସିନି।
ଆ
କଣ କହୁଛ ନା କଣ ନା କ ହାଲୋ।
ହଁ ହଁ
କଣ କହିଲ?
ସବୁ ଜିନିଷ କରିବା ଟା ଆସେ ଶିଖିଲେ ଆସିବ।
ହଁ ହଁ ହଉ ଆଉ ପରେ କେତେବେଳେ କଥା ହବା ଆଉ ହାଲୋ।
ହଁ।
ମୁଁ କହିଲି ପରେ କେତେବେଳେ କଥା ହେବା କାମ ଅଛି ଟିକେ ଆଉ
ହୁଁ।
ସୁବୁଚି କଥା ମୁଁ